ହଁ କଁ କରୁଚନ୍ତି?
ଏଇ ବସିଛି ଆପଣ?
ହେଏ ସନ୍ଧ୍ୟା ଆଳୁ ତ। ଉଁ ବସିକି ସମସ୍ତେ କଥା ହୋଉଥୁଲୁ ଗପୁଥୁଲୁ ଆମ ଘରେ ଆଉ। ମୋ ଭା ମୋ ଭାଇ ଆଉ ଆମ ଦାଦାଙ୍କ ଝିଅ ତାଙ୍କ ପୁଅ। ଆଉ ଆମ ପଡିଶା ଘର ଗୋଟେ ଝିଅ ଏମିତି ବସିକି ସମସ୍ତେ ଗୋଟେ ଗ ଗପ କରୁଥୁଲୁ ଗୋଟେ ମସ୍ତି କରୁଥୁଲୁ ଆଉ ଆଉ। ଏଇ ତ କଥା ହେଇସାରିକି ମୋ ପୁଅ ଝିଅଙ୍କୁ ଖୁଏଇଦେଲି ଖୁଆଇଦେଇକିନା ଖାଇକିନା ଏବେ ଟିକେ ବାହାରେ ବସିଛି ଆଉ ଆପଣଙ୍କ ପାଖକୁ ଫୋନ୍ କଲି କଥା ହବା ପାଇଁ ଆଉ।
ହୁଁ ପୁଅ ଝିଅ କଁ କରୁଚନ୍ତି?
ଏବେ ଖାଇକିନା ଏଇନିକା ବାଦାମ ଆଇ ସହିତ ଏଇନିକା ସେ ଏଇନା ଗପୁଚନ୍ତି ଆଉ କଁ କରିବେ।
ଅଃ ଶୋଇବେ କେତୋବୋଳେ କି?
ସେ କଣ ଏଇନୀକା ଶୋଇଲେ ଏଇନିକା ଦଶଟା ଏଗାରଟା କରିବେ। ସେ ହେ ଜମା ଜଲ୍ଦି ଟିକେ ଶୋଉନାହାନ୍ତି। ଆଉ ଆପଣ ସମସ୍ତେ ଖାଇ ସାରିଲେଣି?
ନାଇଁ କେହି ଖାଇନାହାନ୍ତି ଏଯାଏଁ ଖାଇବେ ସେଇ ସାଢ଼େ ନଅଟା ଆଳୁ।
ଉଁହୁଁ।
ଆପଣ ଖାଇସାରିଲେଣି?
ହଁ ସନ୍ଧ୍ୟାବେଳେ ଏଇ ବୋଉ ପିଠା କରିଥିଲା ଯେ ଖାଇଥିଲି। ଆଉ ଭଲ ଲାଗୁନି ଆଉ ଇଚ୍ଛା ନାହିଁ ଖାଇବାରେ ଖାଇବିନି।
ହଁ ହଁ ଆଉ ଆଜି ବର୍ଷା ହେଇଚି କି ନାଇଁ ସ୍ୟାଡେ?
ହଁ ବର୍ଷା ହେଇକିନା ତ ଛାଡି ଯାଇଥିଲା ଏବେ ପୁଣି ବର୍ଷା ପକେଇଲାଣି ଆଉ।
ଅଃ।
ଆପଣଙ୍କ ଆଡେ ବର୍ଷା ପକୋଉଚି?
ହଁ ସକାଳେ ଯାହା ହେଇଥିଲା ଏବେ ଆଉ ହୋଉନି।
ଲାଇନ୍ ଅଛି କି ନାହିଁ ଆପଣଙ୍କର?
ହଁ ଲାଇନ୍ ଅଛି ଆମ ଆଡେ ଆପଣଙ୍କ ଆଡେ ନାହିଁ କି?
ହଁ ଅଛି ଆଜି କଟିନି ତ।
ଉଁହୁଁ।
ଲାଇନ୍ ତ କଟିଗଲେ ରାତିରେ ଶୋଇହୋଉନି ପ୍ରବଳ ମଶା ହୋଉଚନ୍ତି ଯେ।
ହଁ ବର୍ଷା ଦିନକୁ ମସ୍ ମଶା ହେବେ ଆଉ।
ହଁ। ଆଉ ଆପଣ ଯାଇଥିଲେ ପୁରୀ ଏବେ ତ ଦେବସ୍ନାନ ପୂର୍ଣ୍ଣିମା ଗଲା। ଆଉ ଠାକୁରଙ୍କର ସ୍ନାନ ପୂର୍ଣ୍ଣିମା ଦେଖିବାକୁ ଯାଇଥିଲେ?
ନାଇଁ ନାଇଁ ମୁଁ ଯାଇନି ଆମର ଏଠୁ ବୋହୁତୁ ଦୂର। ଯାଇନି ସେଥିପାଇଁ ଆଉ ଖରା ବି ଇଆଡେ ହୋଉଥୁଲା।
ଆଚ୍ଛା ଆଉ ରଥଯାତ୍ରାକୁ ଯିବେ ନା ନାଇଁ?
ଦେଖିବା ରଥଯାତ୍ରା ଅଛି ତ ଆଉ।
ଉଁ ଆପଣ ଦଶହରାରେ କୁଆଡେ ଯାଆନ୍ତି ବୁଲିବାକୁ ନା ନାଇଁ?
ଦଶହରାକୁ ହୁଁ ନାଇଁ ସେଇ ଆମ ଗାଁ ପାଖାପାଖି ବୁଲୁ। ଇଏ ଲକ୍ଷ୍ମୀ ପୂଜା ଢେଙ୍କାନାଳ ପ୍ରସିଦ୍ଧ ସେଇଠି ବୁଲୁ।
ଉଁ ହୁଁ। ଆଙ୍ଗୁ ଦଶହରା କୁ ଘରେ କଣ ପୂଜା କରନ୍ତି ନା ନାଇଁ?
ନାଇଁ ନାଇଁ ଘରେ ନାଇଁ ଏଇ ଯୋଉ ସେଇ ପାଖ ଆଖ ଗାଁରେ ହୁଏ ଆମର ନାହିଁ ଗାଁରେ।
ଉଁ ହୁଁ। ନାଇଁ ଆମର ଦଶହରାରେ ମୁଁ ତ ଦୁର୍ଗା ଅଷ୍ଟମୀ କରୁଚି। ଏଠି ଆମର ପାଖରେ ହଉଚି ଦଶହରା ହୁଏ ମୁଁ ସବୁ ବର୍ଷ ଯାଉଚି ବି ମାଙ୍କ ପାଖରେ ଦୁର୍ଗାଙ୍କ ଯୋଉ ଅଷ୍ଟମୀ ପୂଜା କରିକିନା ଆସେ ହେ ଦିନ ତ କିଛି ଖିଆ ହୁଏନି ଖାଲି ଫଳ ଖାଇକିନା ରହୁ। ତାପରେ ଦଶହରା ଦିନ ଆମ ଘରେ ପୂଜା ହୁଏ। ସଜ ବସେ ଆଉ ଆମର ନୂଆ ଚୁଡା ଯୋଉ ହୁଏ ଘରେ ଆମର ଭୋଗ ଦିଆ ହୁଏ ସବୁଆଡେ ନୂଆ ଖିଆ ହୁଏ। ସେଦିନ ନୂଆ ପଡେ ସମସ୍ତେ ମାନେ ନୂଆ ଚୁଡା ଖାଆନ୍ତି ସେ
ନୂଆ ଖାଇରେ ବି ହୁଏ ଦଶହରାରେ ବି ହୁଏ।
କଣ କହିଲେ
ମୁଁ କହିଲି ନୂଆ ଖାଇରେ ବି ହୁଏ ଦଶହରା ବି ହୁଏ।
ହଁ ନାଇଁ ଆମର ଦଶହରା ଦିନ ହିଁ ମାନେ ନୂଆ ପଡେ ଆମ ଘରେ।
ହୁଁ ହୁଁ।
ଆପଣ ଘରେ କୋଉଦିନ ଖାଆନ୍ତି ନୂଆ ନୂଆ ଖାଇ ଦିନ।
ହଁ ନୂଆଖାଇରେ।
ଆଁ ହାଁ। ହଁ ଦଶହରା ରାବଣ ପଡିଯାଆନ୍ତି ଦେଖି।
ହଁ ଦଶହରା ଦେଖି ଯାଉ ରାବଣ ପଡି ସବୁ ଦେଖି ଯାଉ।
ହଁ ଆମର ବି ଏଇଠି ପାଖରେ ଯେ ଆମେ ବି ଯାଉ ଦଶହରା। ମେରା କଣ ପଡେ ଦେଖିକିନା ଆସୁୁ ଭଲ ଲାଗେ।
ହଁ ହୁଁ।
ଆଦ ଦଶହରାରେ ବଳଦ ବି ବୁଲନ୍ତି। ଦଶହ ମାନେ ବଳଦରା ଏତେ ସୁନ୍ଦର ମାନେ ସଜେଇଥାନ୍ତି। ଆପଣ ଦେଖିଲା ମାନେ ଆଖି ପୁରା ଲାଖି ରହିବ। ବହୁତ ଭଲ ଲାଗେ ଦେଖିବାକୁ ପୁରା ରାତିରୁ ପ୍ରସେସନ ହବ ଯେ ମାନେ ସକାଳ ପର୍ଯ୍ୟନ୍ତ ପୁରା ରାତି ପ ପାହିଯିବ ପୁଣି ଏନେ ଦିନ ବାରଟା ଗୋଟେ ପର୍ଯ୍ୟନ୍ତ ପୁରା ଚାଲିଥିବ। ସେଇଟା ପାଖ କି ମେଢ ହୁଏ। ସେଠି ଆହୁରି ବଳଦ ବି ସେମିତି କୋଡିଏ ତିରିଶ ଟା ଖଣ୍ଡେ ବଳଦ ଷଣ୍ଢ ଏମିତି ମିଶିକିନା ପୁରା କୋଡିଏ ତିରିଶ ଟା ପାଖାପାଖି ଏମତି ଡିଜେ ଫିଜେ ଆଣିକି ବହୁତ ମାନେ ପ୍ରସେସନ ଭଲସେ ପୁରା କରନ୍ତି ଆଉ।
ଆଉ କଣ ଭଲସେ ହୁଏ ସେପଟେ।
ଆମର ହୁଏ କାର୍ତ୍ତିକ ପୂର୍ଣ୍ଣିମା ବି ହୁଏ। କାର୍ତ୍ତୀକେଶ୍ଵର କରନ୍ତି। ଆଉ ଆପଣ କାତିକ ମାସରେ ଆଇଁଷ ଖାଆନ୍ତି ନା ଖାଆନ୍ତିନି।
ନାଇଁ ମୁଁ ଖାଇନି।
ହୁଁ ମୁଁ ତ ଖାଇନି। ପ୍ରାୟ ଖାଉ ନାହାଁନ୍ତି ଅହ। ପ୍ରାୟ ଖାଆନ୍ତିନି ପୁଣି ପ୍ରାୟ ଖାଆନ୍ତି ଆଉ। ତାରେ ପଞ୍ଚୁକ କରନ୍ତି।
ହଁ କରେ।
କୁଆଡେ ନଦୀ କି ଯାଆନ୍ତି ଗାଧେଇିବାକୁ ନା ନାଇଁ?
ହଁ ଗାଁ ରେ ଯେତେବେଳେ ଥାଏ ଆମ ଗାଁ ପାଖରେ ନାଳ ଅଛି ଯାଆନ୍ତି ଗାଧୋଇବାକୁ ଯାଏ।
ହୁଁ ମୁଁତ କାଇଁବି ହୁଁ ସେଇ ଛୁଆ ଦିନେ ଯାଏ ସେ ନଦୀ କି ଗାଧେଇଆକୁ। ଯାଏ ଯେ ମୋ ସାଙ୍ଗ ମାନଙ୍କୁ କହେ କୁହେ। ନାଇଁ ମତେ ଡାକିବ ଥରେ ଦିନେ ଡାକିଦେଲେ ଆଉ ତା ପର ଦିନ ମତେ ଆଉ ଡାକିଲେନି ସବୁ ପଳେଇଛନ୍ତି କାରଣ ଆମ ନଦୀଟା ପୁରା ବହୁତ ବାଟ। ଆଉ ଯାଇ ହୁଏନି ଏକୁଟିଆ ଆଉ କେମିତିି ଯିବି ଅନ୍ଧାରରେ। ସେମାନେ ଟା ରାତିରୁ ସବୁ ଉଠିକି ନା ଯାଆନ୍ତି ସେ ଅନ୍ଧାରେ ଗଲିନି ମୁଁ ଏଟା ଘରେ ଆସିକି କାନ୍ଦିଲି ମୋ ବୋଉ ପାଖରେ କହିଲେ ଆଉ ମତେ ଡାକିଲେନି ସେମାନେ ପଳେଇଲେ। ଆଉ ମତେ ନ ନେଲେନି କି କିଛି ନାଇଁ ହେଠୁ ବୋଉ କହିଲା ହଉ ନଜା ନହେଲେ। ଟିକେ ଘରେ ଗାଧେଇ ପଡ ଆମର କୂଅ ଅଛି ସେ କୁଅ ପାଖରେ କହିଲା ବୋଉ ଗାଧେଇ ପଡ ଆଉ ସେବେଠୁ ଆଉ ସେମାନଙ୍କୁ କହିଲିନି କି କଲିନି ଆ ଘରେ ଗାଧେଇ ପଡେ ପାଞ୍ଚ ଦିନ ଆକ ଲାଷ୍ଟ ଦିନ ଖାଲି ଯାଇକିନା ମାନେ ସରିଲା ଦିନ ଡଙ୍ଗା ନେଇକିନା ଭସେଇଦିଏ ଆଉ
ଅ ହଁ
ଆଉ ପଞ୍ଚୁକ ପାଞ୍ଚ ଦିନ ଆଙ୍କ କାର୍ତ୍ତୀକେଶ୍ଵର ଅ ଯାଉ ଆମେ ପୂଜା କତିକି ଯାଉ ସେଠି ଠାକୁରଙ୍କୁ ଦର୍ଶନ କରିକିନା ଆସୁ ଆଉ
ହୁଁ ଲାଷ୍ଟ ଦିନ ତ ପଞ୍ଚୁକ ଲାଷ୍ଟ ଦିନ ବଡ ପୂଜା ଆଉ
ହୁଁ ବଡ଼ ଓଷା କରନ୍ତି? ନା ନାଇଁ
ନାଇଁ ନାଇଁ ମୁଁ କରେନି ଆମ ଘରେ କରନ୍ତି
ଘରେ କରନ୍ତି
ହଁ
ହଁ ଆମର ବି ଘରେ କରନ୍ତି ଭଣ୍ଡାର ବସାନ୍ତି ଧଳା ଭୋଗ କରନ୍ତି ଆଉ କଳା ଭୋଗ କରନ୍ତି ଆଉ
ହୁଁ ହଁ ଆମର ସେ ଗୁଡ ପକେଇକି କଳା ବନି
କଳା ଭୋଗ କରନ୍ତି। ବଡଓଷା ଜିଏ କରିବ ପୁରାକାଷ୍ଟା ଉପବାସ। ଦିନ ଯାକ ପୁରା ଉପବାସ ରୁହନ୍ତି ସେଇ ଭୋଗ ଖାଇକି ତ ରୁହନ୍ତି ଆଉ।
ହୁଁ ସେ ଚୁ୍ଲି କରିକି ଧୁଆଧୁଇ ହେଇ ପୂଜା କରାଯାଏ।
ହୁଁ ହୁଁ। ଆଉ ପାଞ୍ଚୁକପାଞ୍ଚ ଦିନ ଆପଣ ମୁରୁଜ ପକାନ୍ତି ନା ନାଇଁ
ହଁ ପକାଏ ମୁଁ।
ଆଉ କିଏ ବୋଉ ପକାନ୍ତି ନା ଏକୁଟିଆ ପକେଇ ଦିଅନ୍ତି
ନାଇଁ ମୁଁ ନିଜେ ପକାଏ ମୁଁ ନଥିଲା ବେଳେ ଘରେ ବୋଉ ପକାଏ ଆଉ
ହୁଁ ଉଁ।
ଆପଣଙ୍କର?
ମୁଁ ତ ସେ ହଁ ମୁଁ ତ ସେମତି ଆମ ଘରେ ଏଁ ପକାଏ ଉଁ ପକାଏ ଏବେ ତ ବାହାଘର ସରିଲାଣି। ମ ପକଉଛି ମୋ ବୋଉ ମିଶିକିନା ପକଉଛନ୍ତି ମୁଁ ମୋ ଶାଶୁ ଘରେ ଏବେ ପକଉଛି ମୋ ଶାଶୁ ତାଙ୍କର ପକେଇ ଦିଅନ୍ତି ଆଉ।
ହୁଁ। ହୁଁ
ଆଉ ଆପଣଙ୍କର ଘରେ ଆଜି କଣ ରୋଷେଇ ହେଇଛି ଖାଇବେ କଣ
ଆଜି ହେଇଛି ମୁଗ ଡାଲମା ଆଉ ଭଜା ଆଉ
ହୁଁ। ଆପଣଙ୍କ ଆଡେ ବର୍ଷା ହେଲାଣି ନା ହେଇନି?
ନାଁ ମୁଁ ଯାଇନି ଘରେ ତ ଅଛି ବାହାରକୁ ଯାଇନି।
ଆଚ୍ଛା ଆପଣଙ୍କର
ସେଇ ସାଢ଼େ ଦଶ୍ ଏଗାର।
ହୁଁ-ହୁଁ।
କାମ ସରିଲେ ଆଉ ବାପା ଆସିଲେ ବାହରୁ ଲେଟ୍ ରେ ପଳଉଚନ୍ତି ବିଲାଆଡେ ତଳି ପକେଇଚନ୍ତି ସେ ରାତିରେ।
ଓହୋ। ଚାଷ କରନ୍ତି ନା କଣ?
ହଁ ଏବେ ତ ସମସ୍ତେ ଧାନ ଲଗା ହେଇଛି ବିିଲରେ ତଳି ପଡିଛି।
ଆଚ୍ଛା। ଆମର ତ ତଳି ପଡିଛି ଯେ, ହଁ ଆମର ତ ତଳି ପଡିଛି କଣ ହବ କେଜାଣି। ଉନ୍ ବର୍ଷା ଉପରେ ବର୍ଷା ଖାଲି କୁଟୁଚି ତଳି ପଚିଯିବ କି କଣ ହବ କହିହଉନି।
ଆମର ତ ପଚିସାଇଲାଣି ଗୁଡ଼ିଏ ବୋଲି ଆଜି ଆହୁରି ଗୁଡ଼ିଏ ବତୁରା ହେଇଛି ପୁଣି ପଡିବ ପଛରେ।
ଯେତବଳେ ମାନେ ବର୍ଷା ଦରକାରେ ସେତବଳେ ବର୍ଷା ହଉନି ଯେତବଳେ ମାନେ ଏ ବର୍ଷା ନ ଦରକାର ସେତେବେଳେ ଖାଲି ବର୍ଷା ଢାଳୁଛି ପକେଇକିନା।
ହଁ ବା।
ଆ୍ ହଉ ଯାଆନ୍ତୁ ଖାଇବେ, ମୁଁ ଟିକେ ରଖୁଚି ଆଉ।
ହଉ-ହଉ।